ହ୍ୟାଲୋ।
ହୁଁ।
କଣ କରୁଛ?
ଶୋଇକି ଉଠିଲି।
ଶୋଇକି ଉଠିଲ। ମୁଁ ଏଇ ବସିଥିଲି ଆଉ। ଏଇ ବସିଥିଲି ଏଇନା ଉଠିକି ଚାଲି ଚାଲି କା ଆଉଛି ଆମ ଗ୍ରାମ ଦେବତୀ ମା ସିନ୍ଦୁରେଇଙ୍କ ପାଖକୁ ଟିକେ ବୁଲିବା ପାଇଁ ଯେହେତୁ ଘରେ ଥିଲି। ଭଲ ଲାଗିଲାନି ମୁଁ ସେ ଟିକେ ଚାଲି ଆସେ ଆଉ ଇଏ ଆଉ। ଆପଣ କଣ କରୁଛନ୍ତି?
ନା ମୁଁ ଶୋଇକି ଉଠିକି ବସିଛି ଆଉ।
ବସିଛ, ଖାଇଛନ୍ତି ନା ଆପଣ?
ହଁ।
କଣ ଖାଇଛନ୍ତି?
ଭାତ, ଡ଼ାଲି, ଆଳୁ ଭର୍ତା ଆମ୍ବ, ବଡିଚୁରା।
ଆଉ?
ନା ଆଉ କିଛି ଖାଇନି।
କାହିଁକି ଆଉ କିଛି ଖାଇଲେନି ଏତେ କମ୍ ପ୍ରକାରେ କଣ ପାଇଁ ଖାଇଲେ?
ଯେତିକି ହେଇଥିଲା ସେତିକି ଖାଇବୁ ନା ଆଉ କେତେ ଖାଇବୁ।
ଏ-ଏତି ମୁଁ? ହଁ, ମୁଁ ଏଇ ଅବିକା ଖାଇଲି ଗୋଟେ ଦି ଘଣ୍ଟା ପୂର୍ବରୁ। ବୁଝିଲେ କି ଯାହା କିଛି ହେଇନଥିଲା ଘରେ ଥିଲା ହେଇଥିଲା ଭାତ, ଡାଲି ବୁଝିଲେ କି କୁନ୍ଦୁରି ଆଳୁ ଭଜା। । ହ୍ୟାଲୋ-ହ୍ୟାଲୋ ଆପଣ କିଛି ଶୁଭୁ ଭିଲା କିି?
ହଁ ନାଇଁ ତ। ହଁ ଶୁଭିଲା
କଣ ଶୁଭିଲା? କିଛି ଖରାପ ଭାଷା ଶୁଭିଲା କି?
ଖରାପ ଭାଷା ତ ନାଁ ଶୁଭିନି।
ଓହୋଃ ଭଲ କଥା। ନାଇଁ ଆମର ହେଇଥିଲା ଭାତ, ଡାଲି ଆଉ କୁନ୍ଦୁରି ଭଜା। ବୁଝିଗଲି କି କୁନ୍ଦୁରି ଆସି ଥିଲା ପରିବାରୁ ଆଉ ଟିକେ ଆଳୁ ଭର୍ତ୍ତା ଏବଂ ଏତିକି ହେଇଥିବାରୁ ମୋ ମନ ଟିକେ ଦୁଃଖ ହେଲା ବୁଝିଲେ କି? ଯେହେତୁ ମୋ ମନ ଦୁଃଖ କହଲା ଏଇ ଖାଇବା ଆଉ କିଛି ଭଲ ଖାଦ୍ୟ ହେଇନଥିଲେ ତ ମୁଁ କଣ
କାଇହିଁ କୁନ୍ଦୁରି ଭଜା ଆଳୁ ଭର୍ତ୍ତା ହେଇଛି ତ ହେଇଛି ଭଲ।
ଶୁଣନ୍ତୁ ମୋ ଭାଇଙ୍କୁ ମୋ ସାନ ଭାଇଙ୍କୁ ତାକୁ ପଚିଶ ଟଙ୍କା ଧରିକି ପଠେଇଦି ଦୋକାନକୁ ମୁଁ କିଲି ଆଉ ଅଣ୍ଡା ତିନୋଟି ଆଣିବ। ପ୍ରଥମେ ତ ମୁଁ ତାଙ୍କୁ କୋଡିଏ ଟଙ୍କା ଦେଲି, ସେ ଯେହେତୁ ମତେ କହିଲେ ଅଣ୍ଡା ଗୋଟା ଆଠ ଟଙ୍କା ତ ମୁଁ ତାଙ୍କୁ ଆଉ ପାଞ୍ଚ ଟଙ୍କାଟି ଦେଲି ବୁଝିଲି।
ହଁ।
ସିଏ ଗଲେ ଅଣ୍ଡା ଆଣିବା ପାଇଁ, ସେଇଠି ମୋ ବୋଉ ଥିଲେ ତ ମୋ ବୋଉ ମଧ୍ୟ କହିଲି କି ଆଉ ପାଞ୍ଚ ଟଙ୍କା ଦେଇ ତାକୁ ମୋ ପାଇଁ ଗୋଟେ ଗୁଣ୍ଡି ଆଣିବ। ମୁଁ ତାଙ୍କ କଥାକୁ ନ ମାନିକି ପଳେଇ ଗଲି। ପରବର୍ତ୍ତୀ ସମୟରେ ଶୁଣନ୍ତୁ ରୋଷେଇ ଘରକୁ ଗଲି।
ହୁଁ।
ରୋଷେଇ ଘରେ ଯେତେବେଳେ ଦେଖିଲି ମୁଁ କହିଲି ଅଣ୍ଡା ଭୁଜିଆ କରିବି ଖାଇବି ଆଉ ନିଜେ କରିବି ଆଉ। ଏଥିରେ ରୋଷେଇ ଘରୁ ଗଲି ପିଆଜ ଖୋଜିଲି ପିଆଜ ପାଇଲି ନାହିଁ। ବୁଝିଲି କି? ପିଆଜ ପାଇଲିଣିି ବୋଉ ପଚାରିଲି ବୋଉ କହିଲା ନହିଁ ପିଆଜ ନହିଁ କାଲି ଚିକେନ ହେଇଯାଇଛି ଆଜି କଣ ଥିଲା ରାନ୍ଧି ଦେଇଛି। ତୋଟଲୁ ପିଆଜ ନାହିଁ।
ତ ମୁଁ ମୁଣ୍ଡ ଖରାପ ପିଆଜ ନହିଁ ମୁଁ ଭୁଜିଆ କେମିତି କରିବି? ତୁରନ୍ତ ସେ ଦୋକାନୀ କି ସୋମଜ ମୋ ଭାଇ ମ ସାନ ଭାଇ ଯୋଉଥିକି ଯାଇଥିଲା ସେଠିକି କଲ କଲି। କଲ୍ କରିବା ହେଠୁ ତାକୁ ପଚାରିଲାଠାରୁ କହିଲେ କି ନାଇଁ ମୋର ବି ପିଆଜ ନାହିଁ ଦୋକାନ ରେ ବୁଝିଲେ। ସେ ତେଣୁ କରି ମୁଁ କଣ କରିବି? ଶୁଣିୁନାହାନ୍ତି ମୁଁ ସେ ଅଣ୍ଡା ନେଇକି ଆସିଲା ମୋ ମନ ଭାରି ଦୁଃଖ। କଲା ତ ସର୍ବଶେଷରେ ମୁଁ କଣ କଲି ନା ଅଣ୍ଡାକୁ ଉଁ ଏକ ଟଟିଆ ରେ ଭାଙ୍ଗିଦେଲି ତିନିଟା ଅଣ୍ଡାକୁ ଯେ ଲୁଣ ଲଙ୍କା କଞ୍ଚା ଲଙ୍କା ଆଉ ଇଏ
ହଁ ଶୁଣନ୍ତୁ ଜିରା ଗୁଣ୍ଡ। ଆଉ କଣ କହିଲେ ଆଉ ଚି କେନ୍ ମସଲା ଶୁଣନ୍ତୁ? ସବୁ ପକେଇ ଗୋଳେଇ ଦେଲି ଫେଣ୍ଟି ଦେଲି। କ ତାୱା ବସେଇଦେଲି ମାଜିକି, ତାଦେ ଟିକେ ତେଲ ପକେଇ ଦେଇ
କଣ ତେଲ ପକେଦେଇ ବରା ବାଗିଆ କରିଦେଲି। ତାପରେ ତାକୁ ନେଇ ଭାତ ଡାଲି ଅଣ୍ଡା ବରା କୁନ୍ଦୁରି। ଏବଂ ଆଳୁ ଭର୍ତ୍ତା ଖାଇଲି। ଖାଇସାରିଲା ପରେ ମୋ ପେଟ ଟିକେ କଣ ହେଲା ମୁଁ ଶୋଇପଡ଼ିଲି ପାଞ୍ଚ ଦଶ ମିନିଟ୍। ଦେହ ପାଇଁ
ଓହୋ ବହୁ ମ ଡେରିରେ ଖାଇଲ ସେଇଥିପାଇଁ।
ହ ଆଜି ମୁଁ ଗାଧୋଇ ନାହିଁ ଆପଣ?
ହଁ ଗାଧୋଇଛି।
ହୁଁ ଭଲ କ୍ ନା ଆଜି ଟିକେ ପାଗ ଥଣ୍ଡା ରହିଗଲା ତ ସେଇଥିପାଇଁ ମୁଁ ଟିକେ ଆଜି ଗାଧେଇଲିନି ଆଉ। ଥଣ୍ଡା ହବ ବୋଲି।
ଥଣ୍ଡା ହବ ବୋଲି ଗାଧୋଇଲେ ନି?
ଆଜ୍ଞା।
ଆହା।
ହୁଁ ଆଉ
ଆଉ ଆପଣ ଛୁଆ ବେଳେ ଏଁ ଖେଳିଛନ୍ତି କଟ ଖେଳିଛନ୍ତି?
ହଁ।
କଟ କେମିତି ଖେଳନ୍ତି କହିଲେ ଟିକେ?
ହାତରେ।
ଉଁ କେମିତି କହୁନାହାନ୍ତି ତାର ନିୟମ କଣ କେମିତି କଣ ଖେଳନ୍ତି?
ସେଇଟା ଖେଳି ହବ ଏମତି କହି ମୁଁ ପାରିବିନି। ତମେ ତ ଜାଣିଛ କହିଲ।
କୋଉ ଖେଳ ଖେଳନ୍ତି ସେ ବିଷୟରେ ଟିକେ କହୁନାହାନ୍ତି?
ନା ମୁଁ କିଛି ଖେଳେ ନା।
ହଉ ତାହେଲେ ରଖନ୍ତୁ।
ହଁ ରଖନ୍ତୁ।
ଆପଣ ରଖିବେ ନା ଆପଣ କରିଛନ୍ତି।
ହଉ ରଖୁଛି।